ହଉ ହଁ ହଁ ଏ ଏବେ ସବୁ ଠିକ ହେଲା ।
ଆଚ୍ଛା କଣ କରୁଛ?
ହଁ ହଁ ଭଲ ଅଛ ଭାଇ ଜଗାଇନା ହୁଁ ହୁଁ ହୁଁ ହୁଁ ଏଇ ଟିକେ ଆଜି ଇଣ୍ଡିଆ ମ୍ୟାଚ୍ ଥିଲା ତାକୁ ସେଇଠି ଦେଖୁଛି ଆଉ। ଇଣ୍ଡିଆ କେତେ ଶହେ ଚଉରାନବେ ଏଇ ଇଏ ବାଡେଇଛି ଆଫଗାନିସ୍ତାନ ଶହେ ଚଉରାନବେ ବାଡେଇଛି ଇଣ୍ଡିଆ ବ୍ୟାଟିଂ କରିବ ନା ରୋହିତ୍ ଶର୍ମା ଆସିଲାଣି ।
ରୋହିତ୍ ଶର୍ମାକୁ ଓପନିଂ କିଏ ତା ସହିତ
ଏ ସୁମନ ଗିଲ କରନ୍ତି ତ ତାପରେ ଆସିବ ଥାର୍ଡ ରେ ଆମର ଅ ଇଏ ସେ ଆସେ ଆମର ଇଶାନ କିଶାନ ଫୋର୍ଥରେ ଶ୍ରୟାସର ଫିଫ୍‌ଥ୍ ରେ କେ ଏଲ ରାହୁଲ ସିକ୍ସଥ୍ ରେ ନିତିଶ ଏମିତି ଆଉ
ଡାକି ଦଉଛି! ଘରେ ମୁଁ ତ ନାହିଁ ଫ୍ରୀ ଅଛି ବୋଳି ଏଟା ଛାଡିବାକୁ ଆସିଥିଲି ଏଇଠି ପ୍ରିନ୍ସ ଏଠ ନୂଆ ଦେଶ ସେଇଛି ପ୍ରିନ୍ସ ପାଇଁ ନୂଆ ଡ୍ରେସ ଆସିଛି ସୁୁମନ ଡାକୁଛନ୍ତି ସୋୟାମ ସୋୟାମ ଡାକୁଛନ୍ତି,
ଆଚ୍ଛା ମୁଁ କହୁଥିଲି, ରଜରେ ଚାଲୁନୁ ଟିକେ ଯାଇକି ଆସିବା ଇଆଡେ
କୁଆଡେ କହୁନୁ
ଏଇଠି ଟିକେ ଆମ ଯିବା ରାମଚଣ୍ଡୀ ଆଡେ ବୁଲିକି ଆସିବା ରାମଚଣ୍ଡୀ ଟା ଆମର ଏଇ ଯୋଉ ଉଁ କୋଣାର୍କ ଗଲା ବାଟରେ ପଡେ।
କୋଣାର୍କ ଅ ଅ ଅ ଅଚ୍ଛା, କୋଣାର୍କ ଯିବା ଚାଳନା ଯିବା ଭଲ ଜାଗା?
ହୁଁ ବଢିଆ ଜାଗ, କାଲି ଭାବୁଛି ଯିିବା
ବଢିଆ ଜାଗା ଟିକେ ବୁଲି ପଡି ଆସିଲେ ଭଲ
ହୁଁ ଗାଡି ମୁଁ ନେଇଯିବି ଗାଡି ମୁଁ ନେଇଯିବି ଉଁ କାର୍ ଟା ନେଇଯିବି ଯିବା ଆଉ
ଗାଡି ନେଇଗଲେ ଭଲ ହୁଅନ୍ତି ହବ କଣ ଗାଡିଟେ ତମେ ଆଣନ୍ତେ ଯାଆନ୍ତେ ବୁଲି ଡସ ଯଉ
ହୁଁ ତା ରଜ ପାଗ ଦେଇଛି ଗୋଟେ ଭଲ କାଲି ପିଠାପୋଡ ଟିକେ ମୁଁ କହିଲି ରଜପକ ଦେଇଛି ପିଠା ପଟ ଟିକେ ଖାଇବା ଯିବା। ହୁଁ ଆଉ ଆଜି ଟିକେ ଅଧିକ କଥା ହବା ଏଇଟା ଆଉ ଏନା ଟିକେ ଆଉ।
ଆଛା ହଉ।
ଆପଣ ତମେ ମାନେ କୋଡିଏ ମିନିଟ ଖଣ୍ଟେ ଦେଇପାରିବ ତ? ହଁ। କୋଡିଏ ମିନିଟ ଖଣ୍ଡେ କଥା ହେଇଗ ହେଇଯ ମାନେଜ ଆଉ।
ହଉ ଆଉ ମୁଁ କ ହଁ ମୁଁ କହୁଥିଲି ଏ ଯୋଉ ଚିକୁକଥାର ହୁଁ।
ତ ଟ କିକେ ବିକେଟ କାଟିବ ମୁଁ ସବୁ କଟାକଟି କରିଦେଇଛି।
ହୁଁ।
ଆଉ ହ୍ୱଵାଟ୍ସଆପ୍ ଯେଉଁ ଗ୍ରୁପ୍ଟା କରିବାର ଥିଲା ମୁଁ ଗୋଟେ ସା ମୁଁ ମୋ ମୋାଇଲରେ କଣ ନା ହ୍ୱଵାଟ୍ସଆପ୍ ଟା କଣ ହ୍ୟାଙ୍ଗ୍ ହେଉଛି। ମୁଁ-ଉଁ-ଉଁ, ଗୋଟେ ପିଲାଟାକୁ କହିଛି ସିଏ ଠିକ-ଠାକ୍ କରେଇକି ଗୋଟେ ଗ୍ରୁପ୍ କରାଇଦବ। ପଠେଇଦବ ସବୁ ଆ ହଁ ସବୁ ଠିକ। ଏଗୁଡ଼ାକ ଆଉ ଏ ଆମେ ତ ବାହାରିଆ କାଲି ପହରି ଦିନ ଆଡେ, ପହରିଦିନ ଆଡ଼େ ବାହାରିଆ ଆଉ। ପହରିଦିନ ରାତିରେ, ରାତି ଏଗାରଟା ବେଳେ ପ୍ଲାଟଫର୍ମ ନମ୍ବର କେତେ ଛଅ କି ସାତରେ ଟ୍ରେନ ଲାଗିବ।
ଏ ମୁଁ ତ ଟ୍ରେନ ରେ ଏତେ ଯିବା ଆସିବା କୁରୁନି, ଦେଖିଆ ତମେ ଯଦି ଯିବା। ସେଇପଟେ
ହଁ ଆଉ ସେ ସାତ ଜଣଙ୍କୁ ବି ଟିକେ ଇନଫରମ କରିଦବ ଆଉ। ହଁ ନା ରାତି ସା ତା ରାତି ନଅଟା ବେଳକୁ ଅଛି।
ଓ ରାତି ନଅଟା ରେ କରିଦେଇଚ? ଦିନଟା ରେ କମ୍ଫଟେବୁଲ ରହିବ ଯେ କିନ୍ତୁ ରାତି ବୁଢା ବୁଢୀ ଅଛନ୍ତି ତ ଟିକେ ଅକଳିଆ ହଅନ୍ତା । ସକାଳିଆ, ଆଛା ଛାଡ। କରିତ ସାଇିଲଣି, ଆଚ୍ଛା ମୁଁ ତାଙ୍କୁ ସେଇ ଟାଇମ ଟା କଇ ଦୋଉଚି।
ହୁଁ ହୁଁ ହୁଁ ହୁଁ।
ସେ ଯୋଉ ଦି ଜଣ ରାଜି ହେଲେନି, ସେ ଫୁଣି ହେଇନା କୋଉଛନ୍ତି ଯିବେ ବୋଲି। କଅ କରିଆ ଏଇନା ତାଙ୍କ କଥା?
ଏମିତି କଣ ଆଉ କହିଲେ ହବ ଆପଣ ଏଇନା, ଆମର ପହରି ଦିନ ଯିବା, ଫେରେ ଆଉ ଦିଟା ଟିକେଟ କାଟିବି ନା
ନା ଆଉ-ଆଉ କାଟନି ମତେ ତାଙ୍କୁ ମନା କରିଦେଇଚି ।ସେ ଖାଲି ଯା କୋହୁଚନ୍ତି ସେଇଭଳିଆ ଯିବେ ଯିବେ ବୋଲି।
ନାଇଁ ନାଇଁ ଆଉ କଁ ଏମିତି ଆଉ କଁ ଭାଇ କଁ ହବ? ପିଲା ଛୁଆ ଖେଳ, ଏଇଆ ଛୁଆ ପରିକା ହେଉଛନ୍ତି ବୋଲି
ହ ମୁଁ ତ ମୁଁ ତ ତାଙ୍କୁ ସେଇୟା କଇଲି, ମୁଁ ତାଙ୍କୁ ସେଇଆ କଇ ଲି ନାଇଁ ଆଉ ଆପଣ ଆଗଲା କଇଥିଲେ ଏଇନା ମନା କରିଦୋଉଚନ୍ତି, ପୁଣି କହିବେ ପୁଣି ମନା କରିବେ, ଆରେ ଏମିତି ହେଲେ କେମିତି ହବ? ଗୋଟେ ରେସପନସିବଲଟି ଗୋଟେ ନିଅନ୍ତୁ ଆପ ଆପଣ ଗୋଟେ ଏଟେ ବଡ଼ ଲୋକ ହେଲେଣି, ଗୋଟେ ରେସପନସିବିଲିଟି ନିଅନ୍ତୁ ନାହିଁ ହଁ ଯିବୁ କି ନାଇଁ, ଆପଣ ଏକ୍ସପିରିନ୍ସ ଅଛି। ଆଉ ଆପଣ ଯଦି ଆମ ସହିତ ଏମତି କରିବେ, କେମତି ହବ? ସେଇଆ ତାଙ୍କୁ କଇଲି, ହୁଁ ହାଲୋ ସ ମୁଁ ତାଙ୍କୁ ସେଇଆ କଇଲି। ଆଉ ସେଇ କଥା କୁଅନ୍ତୁ। ନାଇଁ ହୁଁ, ଯେତେବେଳେ ଇଚ୍ଛା ହଉନଥିଲା, ଟିକେ ପଇସା ପତ୍ର ଏତେ ନଥିଲା, ଏଇନା ପୁଅର ସାଲାରୀ ଆସ ଅଛି ଆଉ ଏମିତି ସବୁ କଥା କଉଥିଲେ ଆଉ। ଆରେ ମୁଁ କଇଲି ପଇସା ପତ୍ର କଥା କାଇକି କଉଚ ମୁଁ ତାଙ୍କୁ
ମୁଁ ତ ମୁଁ ଆରେ ଦେଖ ଟିକେଟ ତ ମୁଁ କାଟିଥାନ୍ତି। ତମର ସେତବଳେ ଆସିନଥିଲା ତମେ ମତେ ପଅରେ ଦେଇ ଦେଇଥାନ୍ତ। ମୁଁ ତ ମାଗୁନି ମୋର ତ ସେମିତି କେବେ ଯଥେଷ୍ଟ ଦରକାର ନାଇ ଏବେ। ମୁଁ ବି ଟିକେଟ କାଟି ଦେଇଥାନ୍ତି ବୁଲାବୁଲି କରିଥାନ୍ତ, ତା ପରେ ଚାରି ପାଞ୍ଚ ଦିନି ପରେ ଦେଇଥାନ୍ତ କିଛି ପ୍ରୋବଲେମ
ହଁ ସେ ତାଙ୍କ ଧାରଣା କଣ କହିଲ ଇଏ ଆମକୁ ଏଇନା ପଇସା ପତ୍ର ସବୁ ମାଗିବେ ସେ ସେଇ କ ତାରେ ତମେ ପଇସା ତମ ସୁବିଧା ହିସାବରେ ଦବ। ଏତେ ଜଲ୍ଦ ବାଜି କଲେ କଣ ଦରକାର। ଏ କଥାଟା ଶୁଣୁନାହାନ୍ତି ଆଉ। ହଁ ଆଜି ମେଗେ ମନ୍ଦିରରେ ସେ ଗାଡି ଟା ଏ ପର୍ଯ୍ୟନ୍ତ କାଢି ପାଇଲେନି।
ଆଉ କଣ ହେଇଚି କି ମୁଁ ଆଉ ଜାଣିନି ମୋର ଏଇ ସାଙ୍ଗଟା ଫୋନ କରିଥିଲା ସେଇ ବିଷୟରେ ବୋଧେ ଆଉ। ମୁଁ ଆଉ ଉଠେଇ ପାରିନି ଆଉ।
ଗୋଟେ ବାଇକ ବାଲା ଟା ମଦ୍ୟପାନ କରିଥିଲେ। ତ ଏଇ ଆମର ଯାଉଥିଲେ ସାଇ ମନ୍ଦିର ଆଡୁକୁ ଯାଉଥିଲେ ସେଇଟି କଣ ଗାଡି ଟାକୁ ବାଡେଇ ଦେଇଚନ୍ତି ବୋଧ ଆଉ ଏଇ ପଡିଚି ଆଉ। ହଁ ଆଉ ଦେଖାଯାଉ ଇଏ କଣ କାଢି ପାରୁନାହାନ୍ତି କଣ ଗୋଟେ ବାଇକ ଟାକୁ ଗୋଟେ କାଡି ପାରୁନାହାନ୍ତି ଇଏ ଆଉ କଣ ବୁଝିବେ।
ଆଉ କଣ କହିବ ଆଜିକାଲିଆ ଟୋକା ଏମିତି ଚଲେଇକି ଖାଲି ମାର ପିଟ କରୁଛନ୍ତି ଏ ଆକ୍ସିଡେଣ୍ଟ କରୁଛନ୍ତି।
କ୍ସିଡେଣ୍ଟ କରିସାରିଲା ପରେ ତମେ ସ୍ମାର୍ଟ ସିଟିର ସ୍ମାର୍ଟ ଲୋକ ତମେ ଗାଡିଟାକୁ କେମିତି ଉଠ ଠେଇବ କେମତି ଜାଗା ମୁଣ୍ଡ ରେ ଜିନ୍ କିଛି ନ ହେଇଚି ସେଇଭଳିଆ ବିହେଭ କରିବ। ସେମାନେ ଯାଇକି ସେଲଫି ନଉଚନ୍ତି, ସ୍ନାପଚାଟ ରେ ପକେଇବେ। ମାନିଆକୁ ପଡିବ। ଓ ହୋ ମ୍ୟାଚ ଦେଖୁଥିଲ ବୋଧେ। ହାଲୋ।
ସେଇ ତ ଏଇ ତା ଉପରେ ରଖିଥିଲ ସେ ବି ୟୁଜ କରୁନି ଏ, ସେମତି ଥୁଆ ହେଇ ଥିଲା। ଏଇ ତ ଗୋଟେ ସେ ଯୋଉ ହୁଁ।
ହ୍ୟାଲୋ ହ୍ୟାଲୋ ହୁଁ ହୁଁ ହୁଁ।
ହଁ ଶୁଣ ବା ସେ ଯି ବନ ଜୀବନ କଥା ଶୁଣବା।
ହୁଁ ହୁଁ
ଏଇନେ ବାଟରେ ତାକୁ ପୁଣି ଦେଖିଲି।
ହୁଁ ହୁଁ
ମତେ କହୁଛି ଆଉ ଏଁ ସେ ତୁ ସେ ସୌମ୍ଯ କୁ ଚିହିଁଛୁ ମୁଁ କହିଲି ହଁ ମୋର ଥରେ ଦେଖା ହେଲେ ଆ ତମ ଦୋକାନକୁ ଗଲେ ତାଙ୍କ ଆଉ ଫୁଲ ଫୁଲ କିଛି ଦବନି ହେଲା ତାଙ୍କୁ କହିବ ସାଡେ ଯାଇ ନିଅ ବୋଲି ଆରେ କି କଥା। ସବୁ କଷ୍ଟମର ଆସିଲେ ସବୁ ସମ କେତରେ ଦେଖିବ ଔଷଧ ଆଉ କଣ ତୋର ଗୋଟେ ପର୍ସନାଲି ଗୋଟେ ତାଙ୍କ ସହିତ ଝଗଡା ହେଇଛି, ତା ଭିତରେ ତା ଭ ତା ଭିତରେ ମୁଁ କେହି ପଶିବି କହୁନୁ ତା ଭିତରେ ଦୋକ ମାନେ ଯିଏ ଆସୁେ ସିଏ ଆସି ଫୁଲ ନେଇକି ଯିବେ ଆଉ ସେମିତିରେ ତମେ ଏମତି କହିଲ ମୁ ଆମେ କୋଣ ଘରକୁ କହିଲୁ
ହୁଁ ନ ଏମିତି କଣ ଗୋଟେ କହିଲଟା ଗୋଟ କଣ କହିବା କଥା
ସେଇ କଥା ତ ହଠାାତ ଦିନ ଆସି କହୁଛି ନାଇଁ ନାଇଁ ତ ତାଙ୍କୁ ଫୁଲ ଦବନି ତାଙ୍କୁ ହଇରାଣ କରିବା ତାଙ୍କୁ ଏମିତି ଅସୁବିଧାରେ ପକେଇବା ମୁଁ କହିଲି ଆରେ କାଁ କାହିଁ କାହା ପାଇଁ କହିଲୁ ଏମିତି ଖରାପ ଚିନ୍ତା କରୁଛୁ,
ହୁଁ ହୁଁ
ଁ ଯାହା ପାଇଁ ତମେ ଖରାପ ଚିନ୍ତା କରିବ ସେ ତମର ନିଜର ହିଁ, ଖରାପ ହେଇଯିବ ହୁଁ ଆଉ ଇଣ୍ଡିଆ କେତେ କଣ ସ୍କୋର କଲାଣି
ଇଣ୍ଡିଆ ମୋ ସାତ ରନ୍ କରିଛି ଯେ ସିଏ ସବୁ ନୋ ୱାଇଡ ରେ ଆଇଛି ରୋହିତ ଶର୍ମା କଣ ହାତରେ ବଲ୍ ବାଚିକି ସି କଣ ଏମିତି ହେଲାଣି ଛଟପଟ
ଁିଏ ସବୁବେଳେ ତାର ସେମିତି ତ ଖେଳ ଆସନି ଖାଲି ତ କେ ଇଣ୍ଡିଆଟିମ ରେ ଖେଳୁନି ଆଉ ସେ ଆମର ଧର୍ନୀତି ଗୋଟେକାର ରୋହିତ ଶର୍ମା କ ଖେଳି ଆସ ଆଉ କଣ ତେଇଶି କପ ହରାଇଦଲା
ହୁଁ ଆଉ କୁହ କଣ ଖବର କୁହ
କଣ ଖବର ଏନା ତ ଖାଲି ଚକୁ ଖାଲି ଧାମ ଧାାମ କରି ଫୋନ କରୁଛି, ହେ ଉଠେଇଲେ ଖାଲି କ ଆରେ ତାର କିଛି କାମତା ନାହିଁ, ରହନା ଉଠେଇଲେ କ ଆସେ
ହୁଁ
ଏଇନା ଉଠେଇଲେ କହିବ ଆସେ ଆମେ ବସଆ କୋଉଠି ବି ନା ମଙ୍ଗଳରେ ବସିକି
ହୁଁ ଏଇ କାମ କରିବୁ ଆଉ ତମେ ଭାବ ସେ ମଙ୍ଗଳବାର ନବ ଯଦି ଘରେ ଏମିତି ଦଶଟା ପନ୍ଦରଟା ଖାଲି ମାନେ କାମ କରିବ ଭାବ କେତେ ହେଇଯିବ ତମର ମାନେ ପ୍ରଡକ୍ଟିଭିଟି
ତାଇଁନା ତୁ ଅଛୁ ତ ତୋର କିଛି ଅସୁବିଧା ହଉଛି କି ମୁଁ କହୁଛି ତତେ ତୋ କି ଅସୁବିଧା ହଉଛି, ଆଉ ତାକୁ କହୁଛି ମୁଁ ବେୁ ଆରେ ଭାଇ ତତେ ବି ଦୀପ୍ତି ଭ ବୁଝ ଦୀପକ ଭାଇ ବୁଝିଲେ ଆରେ ନାଇଁ ତୁ ତ ଶିଖିଛୁ ାର୍ ଶିଖିଛୁ ତୁ କାମ ରହିଛା
ହୁଁ
ନା ନା ନା ମୁଁ ରହିବିନି ଘରେ ମନା କରିବେ ବିଶଵା କର ବିଶ୍ାସ କର ମୁଁ ତ ଯେତେ ବାପାଙ୍କୁ କୁନା ମୁଁ ଯେ ତା ବାପାଙ୍କୁ ଏଇନେ ସାଙ୍ଗେ ସାଙ୍ଗେ ବୁଝେଇବି ଆଉ ଅଙ୍କଲ ସେତେ ଫାଙ୍କା ରହୁଛି ତାକୁ କାମ କରୁ ଅଙ୍କ ସାଙ୍ଗେ ସାଙ୍ଗେ କହିବେ ହଁ କରୁନି ସେମିତି
ହୁଁ
ତାକୁ ତା ତୁ ଯଦି ସେ ତାକୁ ବୁଝଉଛି ମୁଁ ତାକୁ ସେ କହୁଛି ନା ନାଇଁ ମୋ ଇଚ୍ଛା ହଉନି ମୁଁ ଛୋଟ ପିଲା ଟା ଇଏ ସିଏ କଣ ଛୋଟ ପିଲା ଟା ମାନେ କଣ
ହୁଁ
ଏମିତି ହଉଛି ଛୋଟ ପିଲା ସତରେ ତା ବୁଦ୍ଧି ଟା ହଉଚି ଛୋଟ ପିଲା ଆଚ୍ଛା ହଉ ମୁଁ ରହୁଛିି ପରେ କେବେ କଲ୍ କରିବି ଆଉ
ହୁଁ ଆଉ ଟିକେ ରୁହ ମୋର କାମ ଆଉ କଥା ହଉନ ଟିକେ ଆଉ
କଣ ଆଉ କଥା ହେବି ଏଇ ତ ଯିବନ ଆଉ ମୁଁ କରୁଛି ଆଉ ଟିକେ ଯାଉ କରୁଛୁ ଏଇନା